ଉଁ।
କଣ କରୁଥିଲୁ?
ଏଇ ବସିକିରି ଏଇନା ପକୁଡି ଖାଉଥିଲୁ ଚା ପକୁଡି। ଖାଇ ସାରିକି ବସିଛି ଖାଇଦେଇଛି ଯେ ଅଣନିଃଶ୍ବାସୀ ଲାଗୁଛି ଭାବିଲି। କଣ ପାଇଁ ଖାଇଲି ବୋଲି।
ପାଗ ପାଗ ହେଲେ ଖାଇବା ଟା ନିହାତି ଜରୁରୀ।
ଇଚ୍ଛା ହେଲାନି ଦୋକାନ ରେ ବରାଦ କରିକି ଆଣିଥିଲେ ଏଁ ଯୋଉ ଅଙ୍କଲ ଆଣିଥିଲେ ଦୋକାନ ରେ ବରାଦ କର ରିକି ଯେ ମୁଁ ଖାଇଲି ମୁଁ କହିଲି ଘରେ ଇଚ୍ଛା ନାଇ ଯେ ଦୋକାନ ଦୋକାନ ର ଗୋଟେ ଅଲଗା ବାସ୍ନା ନୁହ କି।
ହଁ ତାଙ୍କର ଟିକେ ପିଆଜ ଅଧିକ ପଡିଥାଏ।
ହଁ ପିଆଜି ପକୁଡି ଏଇ ଦିଟା ବାହାର ଛଣା ଜିନିଷ ଭଲ ଲାଗେ ବରା ନୁଁ ବରା ଘର ବରା।
ନାଇଁ ବରା ମତେ ଭଲ ଲାଗେ ସୁଜି ବରା ଟା ସବୁଠୁ ବେଶୀ ଭଲ ଲାଗେ। ସୁଜିିବରା ଏ ବିରିବରା ମତେ ଭଲ ଲାଗେନି। ଘର ବରା ହଉ କି ଯୋଉ ବରା ହଉ ସୁଜି ବରା ଟା ଭଲ ଲାଗେ।
ଯୋଉ ତ ତୋ ସାଙ୍ଗେ ଝିଅ କଥା ହେଲେ ମତେ କଣ ପାଇଁ ଖୁସି ଲାଗୁଛି ତୋ କଥାରେ ମୋତେ ଛୁଆଳିଆ ଛୁଆଳିଆ ଲାଗୁଛି। ଛୋଟ ଛୁଆ ଯେମିତି କଥା କୁହନ୍ତି ତୋ ଛୁଆ ଦିନ କଥା କଣ କଣ ସବୁ ମନେ ରଖିଛୁ। କହିଲୁ ମୁଁ ଟିକେ ଶୁଣେ।
ଛୁଆ ଛୁଆ ଦିନ ତ ବେଶୀ ଚଗଲା ହଉନଥିଲୁ। କିନ୍ତୁ ମାଡ ବେଶୀ ଖାଉଥିଲୁ। ଚଗଲା ନ ହେଇକିି ବି କାରଣ ଯଉ ଉଁ ଦୁଷ୍ଟ ହଉ ଯୋଉ ଆସିକି ଯୋଉ ସ୍କୁଲ ଯାଉ ଉଁ ସ୍କୁଲ ଯାଇକି ଆସିଲେ ଯୋଉ ଖେଳୁ ଆମ ସାହିରେ ବହୁତ ଛୁଆ ଅଛନ୍ତି। ଥିଲେ ସେତେବେଳକୁ ତ ଖେଳୁ। ଯୋଉ କାହା ସହିତ କେ ମାଡ଼ ଗୋଳି ହେଇଯାଇଥିବ। ତା ମା ଆସିକି କମ୍ପ୍ଲେନ କଲେ ଯୋଉ ମାଡ ଗୁ୍ରା ହୁଏ ସେଟା କିଏ ସମ୍ଭାଳୁଛି।
କେନ୍ତିଆ ଲାଗେ ସେ ଯୋଉ ମାଡଗୁ୍ରା ସବୁ କେମିତି ତା ଟେଷ୍ଟ ଟା କଣ ସବୁ ଜିନିଷ ଯେମତି ଖ ଖଟା ଖଟା ଲାଗେ ମିଠା ମିଠା ଲାଗେ।
ଟେଷ୍ଟ ଟା ଯେମିତି ଲାଗୁ କିନ୍ତୁ ରାଗ ହୁଏ ହେ ମା ଉପରେ। ହୁଁ ଦେବି ତା ପୁଅକୁ ହଁ ଦେବୀ ତା ପୁଅକୁ ପଟେ ମତେ ମାଡ ଖୁଆଇଛନ୍ତି ଦେବୀ ତା ପୁଅକୁ ଏମିତି ଏମିତି ମାରିବି ସେମିତି ମାରିବି ଆଉ ଛୁଆ ଦିନେ ଯୋଉ ଏଇ ଲ ଅଜି ମଣ୍ଟୁ ସବୁ ଆମ ଗାଁ ଆମ ଗାଁ ରୁ ସେମାନେ ସାଙ୍ଗ ହେବେ ସେମାନେ ଜେନା ସାହି ରୁ ସେମାନେ ବହୁତ ହଇରାଣ ମତେ କରନ୍ତି। ସେ ଯୋଉ ବା ସେମିତି ସେମାନେ ଗୋଟେ ଗୋଷ୍ଠୀ ହେଇ ଜାଇଥାନ୍ତି। ବାଟରେ ମତେ ଛେକିକି ଯିବାକୁ ଦେବେନି ସେ ହଇରାଣ କରିବେ। ଏବେ ମନେ ପକେଇଲେ ସେମାନେ ବହୁତ ଚିଡେ ଫୋନ କଲେ ମତେ ମୁଁ କହେ ଯା ତମ ସହିତ କଥା ହେବିନି ମତେ କେତେ ହଇରାଣ ମାନେ ତତେ ଭଲ ଲାଗେ ଆମକୁ ହଇରାଣ କରିବା ପାଇଁ।
ସେମିତି ସେ ଗୋଟେ ଯୋଉ ସଞ୍ଜୁ ବୋଲି ମୋର ଗୋଟେ ସାଙ୍ଗ କୌଶଲ୍ୟା କୌଶଲ୍ୟା ସାଙ୍ଗ ତାଙ୍କ ଘରକୁ ଡକିବ। କିନ୍ତୁ ସଞ୍ଜୁ ବୋଲି ଯୋଉ ସାଙ୍ଗ ତାଙ୍କ ଘର ବାଟରେ ଗଲେ ସେ ଛେକିକି ଚୁମୁଟିବ ପୁଳେ। ମୋ ମୁହଁ ଟାରୁ ଥରେ ଏମିତି ଚାରିଟା ନଖ ବସେଇ ଦେଇଥିଲା। ମୁଁ ତାଙ୍କ ଘରକୁ ଗଲି କମ୍ପ୍ଲେନ କରିବା ପାଇଁ। ତାଙ୍କ ଘରେ କିନ୍ତୁ ମତେ ଭଲ ପାଆନ୍ତି ବହୁତ ତାଙ୍କ ଘରକୁ ଗଲି କପ୍ଲେନ କରିବାକୁ ମତେ ଦେଖିକି ଆହୁରି ତଡି ଆସିଲା ବାଘ ଭଳିଆ ଝାମ୍ପିବା ପାଇଁ। ତା ମା ମା ଯିଏ ହେବେ ସେ ମାଇଁ ଡାକୁ ତାଙ୍କ ଗାଁରୁ ସେ ତାଙ୍କୁ ତାକୁ ପାଟି କଲେ ମୁଁ ବହୁତ ଦିନ ତାଙ୍କ ଘରକୁ ଗଲିନି। ସେଇଠୁ ଛେକିକି ଡାକି କେତେ ଗେଲ୍ହା ଆଦର କରି ଛୁଆ ଛୁଆ ମାଡ ହେଲ କଣ ରାଗୁଛୁ ମୁଁ ତାକୁ ଡରେ। ସେ ମାନେ ରାମ୍ପିଦବ ଏତେ ଜୋରରେ ଯେ ମୁହଁରୁ ରକ୍ତ ବାହାରି ଯିବ। ତାଙ୍କ ସେମିତି ସେ ଛୁଆ ଦିନେ ଆଉ ତମ ମାନେ ଛୁଆ ଦିନେ ଯୋଉ ବେ ଗରେ ଯୋଉ ସ୍କୁଲ ବ୍ୟାଗରେ ଲୁଚେଇକି ଯୋଉ ଖଟା ଫଟା କୋଳି ସବୁ ନିଅନ୍ତି ଛୁଆ ମାନ ତମେ ମାନେ ନିଅ ନା ନାଇଁ?
ଖଟା ଯୋଗୁ ମୁଁ ବହୁତ ହଁ ହଁ ଖଟା ଯୋଗୁ ବୋଉ ମତେ ମତେ ବହୁତ କେତେ ମାରିଛି। ମାରିଛି କଣ ପାଟି କରେ ମା ମୋ ମା ବି ପାଟି କରେ କାରଣ ଯୋଉ ଡବା ଡବା ଆଗରୁ ର ସୋରିଷ ତେଲ ଆସୁଥିଲା ସେଇଥିରେ ଡବେ ଡବେ ରଖିଥାନ୍ତି ନା ଆଉ ଏମାନେ ମୋ ସାଙ୍ଗ ମାନେ ଥିବେ ଯେ ମତେ ଖାଲି ଖଟା ଆଣିଲେ ସାଙ୍ଗ ହେବି ଆଉ ସାଙ୍ଗ ହବା ଲୋ ଲୋଭରେ ମୁଁ ଖଟା ନେଇକି ଦେଇଦିଏ ଯେ ଯେତେବେଳେ ଦେ ଦେଖିବେ ଡବାରେ ଅଧଡବ ହେଇଗଲାଣି ଦେଇ ଡେଲି ଡେଲି ନେଇ ଯେତେ ଅଳ୍ପ ଟିକେ ଟିକେ ହଉ ପଛିିକା। ଡେଲି ଡେଲି ନେଇ ନେଇ। ଅଧା ହେଇଗଲା ଲୋ ମା ଯେତେବେଳେ ଯେତିକ ମାଡ ସୋଦା। ସବୁ ନେଇକି ଦେଇ ଦଉଛି ସେମିତି ମାଉସୀ ଘରେ ପଢିଲି ଯେ ସେମାନେ ବି ଏମିତି ତମ ଘର ଆଡେ ଗଲେ ତୁ ଆଣିବୁ ଖଟା ଆଉ କିଛି ଆଣେ ମଙ୍ଗେଇ ଖଟା ତାଙ୍କ ବହୁତ ଭଲ ପାଆନ୍ତି ତାଙ୍କ ଆଡେ ମଙ୍ଗେଇ ଖଟା କଣ ନାହିଁ ଜାଣିନାହାନ୍ତି।
ହଁ
ତ ଏଇଥିପାଇଁ ତାଙ୍କର ମଙ୍ଗେଇ ଖଟା ଆଉ ତାଙ୍କର ଆମ୍ବୁଲ ବେସି କରନ୍ତି ମୁଁ ଗୁଡ ଖଟା ନିଏ ମଙ୍ଗେଇ ଆମର ଯୋଉ କରିଥାନ୍ତି ସେରା ହେ ମାଉସୀ ଘର ତାଙ୍କର ହେଇ ସେମାନେ ସବୁ ହେଇ ମଙ୍ଗେଇକୁ ଭଉତ ଭଲ ପାଆନ୍ତି। ମୋ ଗୋଟେ ସାଙ୍ଗ ସାବିତ୍ରୀ ବୋଲି ପ୍ରେଗନେଣ୍ଟ ଥିଲା ତାର କେତେ ଆଶା ଥିଲା ମୁଁ ମଙ୍ଗେଇ ଖାଇବି। କିନ୍ତୁ ମିଳିଲାନି ସେତେବେଳକୁ ବୋଉ ଆଉ କରୁନଥିଲା ମିଳିଲାନି। ତଥାପି ଏଇ ଆମ ଏଇ ମୋ ଶାଶୁ ଘର ପଟେ କରୁଛନ୍ତି ମଙ୍ଗେଇ ସେତିକି ମିଠାଳିଆ ତାଙ୍କର! ଆମର ଏତ ଏତେ ରାଗ! ତାଙ୍କର ଏତରେ ରାଗ ନୁହେଁ ଚିନି ଟିକେ ପଡେ ଆଉ ଲଙ୍କାାଗୁଣ୍ଡ ମାନେ! କଲର ଲଙ୍କା ଗୁଣ୍ଡ ଦିଅନ୍ତି ସେଇ ରାଗ ଲଙ୍କା ଗୁଣ୍ଡ ଦିଅନ୍ତିନି! ରାଗ ନୁହେଁ ତାଙ୍କର ମତେ ସେଇଥିପାଇଁ ସେତେ ଖାସ ଲାଗେନି! ମୋ ପିଇସ ଜଣେ ଦିଏ ଯେ ଦେଇଥିଲା ଗୋଟେ ଦିଟା ଯେ ଖାଇଥିଲି ଭୁହ! ସେଇଟା ମୁଁ ରଖି ରଖି ଖାଇଥିଲି! ଆଉ କାହାକୁ ଦେଇନଥିଲି ତାଙ୍କୁ ତ ଭଲ ଲାଗେନି ରାଗ! ହଁ ମୁଁ ପିସି ବହୁତ ବଢିଆ ଖଟା କରେ କାହିଁ ଏ ବର୍ଷ ତ ହେଲାନି? କହିବି ଦେଖିିବା ଦବ ଗୋଟେ ଆଉ!
ଅହଁ ହଁ ନାଇଁ ପିଇସି ଯଦି କରିଥିବେ ତ ନିହାତି ନିଶ୍ଚୟ ଦେଇଥିବେ! ଦେଇଥାନ୍ତେ ବୋଧେ କରିନଥିବେ କି କଣ ଆଉ ବୁଝିଦବ ଟିକେ ଆଉ!
ହଁ ଆଉ ବୋଉତ ଆଜି କରୁନି ଏଇଠି ଯୋଉ! କଲିମି ଆମ୍ବ ରେ ମିଳୁଛି!
ହୁଁ ନଁ କଲିମି ଆମ୍ବ ରେ ଭଲ ହୁଏ ମଙ୍ଗେଇ ଖଟା ଟା!
ସେଇ ମଙ୍ଗେଇ ଖଟା ବୋଉ କାହିଁ କରୁନି ନହେଲେ ବୋଉ ଯଦି କରନ୍ତା ଆଉ ମୁଁ କହିଲି ତାଉ ଥରେ! ଶୁଖେଇବା ଅସୁବିଧା ବୋଲି ସେ ଟିକେ ମଙ୍ଗୁନି ହବ ଶୁଖେଇବ କି ଆଉ ଏକୁଟିଆକୁ ସେ! ତରେ କରିପାରିବ ମୁଁ ସେତେବେଳେ ଥିଲି ବୋଲି ଶୁଖେଇ ସୁଖା ଦିଏ!
କେରୁ କୋଉ ପିଇସି କେତେ ଜଣ ପିଇସି କି?
ମୋର ଦି ଜଣ ପିଇସି!
ହ ଦି ଜଣ କିଏ ଭଲ ବେଶୀ ଭଲ ପାଆନ୍ତି ଛୁଆ ମାନଙ୍କୁ? ରାସ
ଦି ଜଣ ଯାକ ବେଶୀ ଭଲ ପାଆନ୍ତି କିନ୍ତୁ ଆମେ ବେଶୀ ଗେହ୍ଲା ହେଇଯାଇଛୁ ବଡ ପିଇସିୀ ପାଖରେ! ସାନ ପଇସା ଟିକେ କମ ଆସନ୍ତି ତ ତାଙ୍କ? ବରେ ଟେ କମ ନହେଲେ ସେ ବା ଶୁଶୁରଷ ଛୁଆଦିନେ ମୁଁ ଯେତିକି ଶୁଣିଛି ସାନ ବାପା ବେଶୀ କରେ ବୋଲି ଜାଣିଛି! ଆଉ ଏମିତି ବଡ ହେଲା ପରେ ଏ ଯୋଉ ଗେହ୍ଲା! ସେ ଯାଇଛୁ ବଡ ପିସିିର ସେିଏ ଟିକେ! ତା ମାନେ ଖେଳିବା ଇଏ କରିବା ଆମ ମୋ ସହିତ ମି ମିଶିଯିବା! ଭଲ ଲାଗେ ଆଉ! ଆମେ ବି ଏତେବେଳେ ବହୁତ ଝିଅ ଥିଲୁ! ତ ମିଶି ଯାଆନ୍ତି ସେଇଥିରେ ଆଉ!
ଆ ବଡ ପିଶିକି ମିସ୍ କରୁଚୁ ମୁଁ ତ ସେମତି ଆମ ଘରକୁ ଗଲେ ଆମ ବଡ ଭାଉଜଙ୍କ ସାଙ୍ଗରେ ଭାଷା! ସାନ ହଉଜ ତ ବହୁତ ଲେଟ ରେ ଆସିଲା ଦି ଭାଉଜ ଆଉ ତିନି ଭାଉଜ ରୁ ଜଣେ ଏକ୍ସପାର କରିଯାଇଛି! କମ ବର୍ଷରୁ ସେ ମରି ଯାଇଛନ୍ତି ଆଉ ବଡ ଆଉ ଦି ଜଣ ଭାଉଜ ବଡ ଭାଉଜଙ୍କ ସାଙ୍ଗେ! ମଦରୁ ପୁରା ମିଶିଛୁ ବହୁତ ଦିନ ଭାବରେ ଆଉ ସାନ ହୋଉଛୁ ମୋ ବାହାଘର ବହୁତ ବର୍ଷ ପଛରେ ଆସିଛି! ସେ ବି ସାନ ସହଜରେ! ତେଣୁ ତା ସିଏ ଟିକେ ଆମକୁ ଟିକେ କମ କମ ମିଶେ ବହୁତ ଭଲ ସିଏ! ସେ ଟିକେ ଯାହାହଲେ ସାନ ନା କିନ୍ତୁ ବଡ! ଭଉଣୀ ଝିଆରିି ପିଆରି ମିଶିକି ପୁରା ଗୋଟେ ସାଙ୍ଗସାଥି ଭଳିଆ ଆମେ ଚଳିବୁ ଏକାଠି ଖାଇବୁ ଖୁସିହବୁ! ହବୁ ଚିଡା ଚିଡି ହବୁ ଆଉ ଭାଉଜ ମୁଁ ସବୁବେଳେ କହିବି ଚିଡେଇକି ଭାଉଜ ତମେ ରୋଷେଇ କରିକି ଅଧିକ ଖାଇବାକୁ ଇଛା ହଉଛି ଆଉ ଯିଏ ବି ରୋଷେଇ କଲେ ମୁଁ କହୁଛି ତମ ରୋଷେଇକୁ ରାନ୍ଧି ଦେଇଛ ମୁଁ ଖାଇବିନି
ହିି ହି ହି ନାଇଁ ଯେ ପ୍ରଥମ ଯେ ପ୍ରଥମା ଆସିଥାଏ ସେ ଟିକେ ତାଙ୍କ ତାଙ୍କ ପ୍ରତି ଆଟ୍ରା ଆଟ୍ରାକ୍ସନ୍ ବେଶୀ
ହଁ ତାପରେ ହଁ ନାଇଁ ମେନ ନାଇଁ ବ୍ୟବହାର! ଖରାପ ହେଲା ଭଲ ଲାଗେନି ଆମେ ଏମିତି ମିଶି ଯାଇଛୁ ଯେ ମୁଁ ବଡ ଝିଆରୀ ତିନୋଟି ଝିଆରୀ ବଡ ଝିଆରୀ ମାଛର ଲାଞ୍ଜ ପିସ୍ ଟି ଭଲ ପାଏ ମୁଁ ବି ଭଲ ପାଏ ଯଦି ବଡ ମାଛ ଆମର ସବୁ ଆସିବ ବଡ ବଡ ମାଛ ଯଦି ଗୋଟେ ବଡ ମାଛ ଆସେ ଥିବ ଭାଉଜ କନଫ୍ୟୁଜ ହେବେ କଣ କରିବେ ଝିଅକୁ ଦେବେ ନା ପିସିକି ଦେବେ ତେଣୁ ଆମର ତ ଅଭ୍ୟାସ ଆମେ ଏକାଠି ରହିବା ଏକାଠି ବାଢିଦେବେ ତମେ ପିଇସୀ ଝିଆରୀ ଖାଅ ସାଙ୍ଗ ହେଇକିରି ବସିକି ଖାଇବୁ ଆର ଝିଆରୀ ଦି ଜଣ ଚିଡେଇବେ ବଡ ଝିଆରି କି ଧରିକି ଖାଇବୁ ତାକୁ ଧରିକି ହେ ହେ ହେ ତାଙ୍କ ଦେହର ଜୀବନ ବି ଆସ ତମ ଖାଇବ ତମେ ତମେ ତା ଆଗେ ଖାଇଲ ଆମକୁ କାଇ ପଛେ ଡାକୁଛ ସେଇ ଯୋଉ ମଜା ସେଇ ଯୋଉ ଖୁସି ଆଜି କାଲି ଆଉ ଅଛି
ନା ଆଜିକାଲି ସବୁ ଅଲଗା ହେଲା ମାନେ
ହୁଁ ପରିବାର ଭିତରେ ଗୋଟେ ଖୁସି ପକ୍ଷପାତିତା ନ ଥିଲା ସେତେବେଳେ ଆମର ଭାଇ ଭଉଣୀ ପିଇସି ଝିଆରୀ ସବୁ ଯେମତି ଗୋଟେ ଏକାଠି ଖାଇବା କାହାର କାହା ପ୍ରତି ଗୋଟେ ବାଦଛେଦ ନଥିଲା ଆଜିିକାଲି ଆଉ ସେଇଟା
ହୁଁ ହଁ
ମନେ ପଡିଲେ ବି ଭାରି ଦୁଃଖ ଲାଗୁଛି ଆମ ଟାଇମରେ ଆମେ ଏମତି ଖଟା ଫଟା ନ ଚେଇକରି ବାହାରି ନଉ ଭାରି ମାଡ ଖାଉ ମୁଁ କଣ କରିଛି ଏବେ ବି ମନ ଅଛି ମୁଁ ଟିକେ ପିଜୁଳି ଗଛରେ ଚଢିକି ପିଜୁଳି ଖାଇବାକୁ ଭଲ ପାଏ ହେଲା କି ମୁଁ ମୋ ମୋ ବଡ ମାମା ଆଉ ମୋ ବୋଉ ପା କରନ୍ତି ଏ ବାପା ଆସିବେ ନନା ଆସିବେ ସେତେବେଳେ ବାପା ନନା ବୋଲି ପ୍ରାଣ ଭୟ ନା ବଡ ହେଇକି ନନା ଆମେ ଡ଼ାକୁ ବାପା ନନା ବୋଲି ପ୍ରାଣ ଭୟ ବାହା ଥରେ ମୋ ମିଛୁଟାରେ ମୋ ବଡ ମା କହିଲେ ହେଇଲୋ ତ ବାପ ଆସିଲେଣି ଗୋଟେ ନୂଆ ଫ୍ରକ ପିନ୍ଧିକି ପିଜୁଳି ଗଛ ଗୋଟିକରେ ଚଢିକିରି ପିଜୁଳି ଖାଉଥିଲି ବାପା ଆସିଲେ ବୋଲି ଦି ଏଟା ଖୁଣ୍ଟି ତଳକୁ ନ ଆସିକି ଡେଇଁ ପଇଲି ଗଛ ଉପରୁ ଗଛରେ ଫ୍ରକ ରୁ ଖଣ୍ଡେ ରହିଲା ମୁଁସତା ଅେ ସେତେ ହଁ ଖଣ୍ଡେ ରହିଲା ଆ ଗଛ ଉପରେ ହିଁ ଏବେ ବି ମନେ ଅଛି ସେ ଯୋଉ କାନ୍ଦିଆ ନୁହେଁ କହନ୍ତି କାନ୍ଦିଆ କଣ୍ଟା ଗଛରେ ଯୋଉ କାନ୍ଦିଆ ହୁଏ ସେଥିରେ ବି ମୁଁ ଡେଇଁ ଡେଇଁ କି ଚଢ଼ିବି ଇଆଡେ ବୋଉକୁ ବଡ ମାମା କହିବେ ଯାଉନୁ ଦିଟା ପାରି ଦେବୁ ଇଆଡେ ଡରେଇବେ ତୋ ବାପା ପା ଆସିଲାଣିି ସିଆଡେ କହିବେ ଯାଉନୁ ଦିଟା ପାରି ଦେ ହୁ ହୁ
ହି ହିି ସେତେବେଳେ ବାରି ମାନଙ୍କର ସବୁ ଗଛ ଲଗାନ୍ତି ମୋ ମା ବି ଲଗାଏ
ହୁଁ ଏକା ହେଇକି ଥାଳିରେ ଯଉ ଖାଆନ୍ତି କାନ୍ଦିଆ ଧନିଆ ପତ୍ର ସେଟା ଗୋଟେ ଖୁସି ନଥାଏ କଞ୍ଚା ଲଙ୍ଗା ଏବେରେ ଅନେଇବାକୁ
ନାଇଁ ସେତେବେଳେ ସାଙ୍ଗ ସେଥିରେ ଗୋଟେ ଥାଳିରେ ଖାଉଥିଲେ ଏବେ କେହି କାହା ସହିତ ସେୟାର କରିବାକୁ ନାହିଁ କାରଣ ଅଇଁଠା ଖାଇବନି ଏଠା ହବ ହେଠା ଇନଫେକ୍ସନ ହବ ବହୁତୁ
ଭେଦଭାବ ନଥିଲା ଇଏ ଗରିବ ଛୁଆ ଇଏ ଧନି ଛୁଆ ଆଜିକାଲି ଗୋଟେ ଫିଲିଙ୍ଗସ୍ ଅଲଗା ଆସୁଛି ପିଲାମାନାନଙ୍କର କାହିଁକି ଆସୁଛି ନା ସ୍କୁଲ ସବୁ ବିଭିନ୍ନ ପ୍ରକାର ହେଇଗଲା ଭେରାଇଟି ର ଭେରାଇଟି ଡ୍ରେସ ପିନ୍ଧିଲେ ନିଜକୁ ସେଇ ଭାବରେ ନିଜକୁ ସଜେଇଲେ ଆମେ କଣ ସେତେବେଳେ ଗୋଟଏ ଥିଲା ଗମେଣ୍ଟ ସ୍କୁଲ ସବୁ ବର୍ଗର ଛୁଆ ପଢୁଥିଲୁ ଗୋଟେ ଜାଗାରେ ହେଲେ କି ସେ ହଁ ହୁଁ ସେତେବେଳେ ଯୋଉ ବୁଢା ସାର ମାନେ ଥିଲେ ଠିଆ ଗୋଇଠା ଖାଲି ମାରିବେ ଆଜ କାଲି ମାଷ୍ଟର ମାନେ ଗୋଟେ ମାରିଲେ ବାପା ମା ମାନେ ଯାଇକି
ହଁ ପା ନା ଏଟା ଠିକ ନୁହଁ ଆଉ କହୁଛନ୍ତି ଆଜିକାଲି ସାର ମାନେ ମାଇଲେ ବି ଟିକେ ବେସି ସିବି ଅତ୍ୟଧିକ ମାରି ମାରୁନାହାନ୍ତି କିନ୍ତୁ ମାଇଲେ ଅତ୍ୟଧିକ କ୍ରୋଧରେ ମାରୁଚନ୍ତି।
ମ ଭଳିଆ ମାରୁଚନ୍ତି ଆଗରେ ସେ ଭାବ ଗୋଟେ ରହୁଛି ଯେ ହ୍ନା ଦଣ୍ଡମୁକ୍ତ ଅଞ୍ଚଳ ହେଇଚି ଯଦି ବି ଚାନ୍ସ ପାଇଚୁ ଭଲକି ପିଟିବୁ
ହଉ ହଉ ଯାଉଛି ଟିକେ ରୋଷେଇ କରିବି ଆଉ ରଖୁଚି ହୁଁ ହୁଁ ହୁଁ।